ହ୍ୟାଲୋ
ହ୍ୟାଲୋ
ହଁ ମିଶ୍ର କହ କେମିତି ଅଛୁ?
ଗଣେଶ ଭଲ ଅଛ?
ହଁ ଭଲ ଅଛି।
ଆଉ କଣ ଚାକିରି ଫାକିରୀ କେମିତି ଚାଲିଛି କଣ?
କିରି କଥା ଛାଡ ମୁଁ ଆଜି କ୍ରିକେଟ ଖେଳି ପାରିଲିନି ବର୍ଷା ସକାଶେ ମତେ ଭଲଲାଗୁନି।
ଆଚ୍ଛା ବର୍ଷା ପାଗ ତ ଆଉ କଣ ବର୍ଷାକୁ ଦୋଷ ଦେଇପାରିବା।
କାଇଁ ଦେଇ ପାରିବାନି ଆଁ ତା ସକାଶେ ଆମ ଖେଳ ଖରାପ ହେଇଗଲା।
ସେମତି କ ସେମତି ଆଉ କହିଲେ ହବ ବର୍ଷା ହେଲା ପ୍ରାକୃତିକ ପ୍ରୋସେସ୍।
ଆଚ୍ଛା। କିନ୍ତୁ ଆମର ଖେଳ ଖରାପ ହଉଛି ନା ଖେଳ ବି ଦିିବା ପାଇଁ ମାନେ ବହୁତ ମାନେ
ହଁ। ଦେହ ପାଇଁ ତ ବହୁତ କିଛି ଭଲ କିନ୍ତୁ ସବୁ ଜିନିଷ କରିହଉନି।
ଖେଳ କରିବା ବି ଆମକୁ ଭଲ ଲାଗୁନି ଏଥିରେ ଖେଳିଲେ ଆମର ମାନସିକ ବିକାଶ ତ ହେଇ
ଏ ହ୍ୟାକ ପକେଇଛୁ ପା?
ହଁ।
ଆଉ କାହିଁକି ମତେ ଡାକୁନୁ ଟୁ ବି ଟୁ ଖେଳିଆ।
ଆଉ ଏବେ ଆସୁନୁ ଏବେ ବି ଆମେ ଏବେ ବି ଆମେ ଅଛୁ ଏବେ ବି
ଉଁ ଝିଅ ମାନେ ଆସିବେ ତ?
ଯେ ଆପଣ କ୍ୟାରମ ରେ ଆସିବା ସହିତ ଆମ ସହିତ ବାର୍ତ୍ତାଳା କରନ୍ତୁ କଡନ୍ତୁ।
ଝିଅ ମାନେ ଆସିବେ?
ହଁ କାଇଁ ଆସିବେନି ନିଶ୍ଚୟ ଆସିବେ। ହଁ ଆମେ ତ ଅଛୁ ଆପଣ ଆସନ୍ତୁ ଆମ ସହିତ କଥା ହୁଅନ୍ତୁ ଆପଣ ପୁରୀ ଯିବାର ଥିଲା ବା କଣ ଆପଣ ଗଲେନି?
ତୁ ଯେମିତି ତୁ ଡିଷ୍ଟପ କରିବୁ ନା ସେଥିପାଇଁ ମୁଁ ଲକ କରିଛି। ତୁ ଯେମିତି ଲ ଲକ୍ କରିଦବୁ।
ହ୍ୟାଲୋ।
ହଁ। ହଁ ଭାଇ କୁହନ୍ତୁ?
ହଁ ମୁଁ କହିଲି ଆପଣ ବୋଧେ ସେପଟେ କାହା ସହିତ କଥା କଉଥିଲେ?
ହୁଁ ଆପଣ ଏଇ ଯୋଉ ନିଟ୍ ପରୀକ୍ଷା ଆପଣଙ୍କର କେମିତି ଯେଗଲା?
ନିଟ୍ ପରୀକ୍ଷା ମୋର ଏତେଟା ଭଲ ଯାଇନଥିଲା।
ହଉ ଜା ନିଟ୍ ପରୀକ୍ଷା ଆପଣ ଆଜ୍ଞା? ମାନେ ପୁରା ବାହାର କବାଟ ହଁ ବାହାର କବାଟ ଦେଇଦେଇ ପଳା।
ହଁ ଆପଣ ଯଦି ଚାହିଁବେ ମୁଁ ଏବ ବର୍ତ୍ତମାନ ସୁଦ୍ଧା ଆପଣଙ୍କୁ କହିପାରିବି କି ନିଟ ରେ ଆମର କିପରି ମାର୍କ ରହିଥିଲା କିପରି ଆମେ ମାନେ
ଏ ରିନିଟ୍ ପରୀକ୍ଷାରେ ରେଜଲ୍ଟ ଆସିଲାଣି?
ନାଇଁ ଆସିଛି ନା ନାଇଁ ମୋର ଜଣେ ମିତ୍ର ଦେଇଛନ୍ତି ତାଙ୍କଠାରୁ ପ ପଚାରିକି ବୁଝିକି ମୁଁ ଆପଣଙ୍କୁ ଜଣଇଦେବି। ହବନି ଏମିତିଆ କଥା ଆଉ। ଆଉ ଆମର ତ ମାନେ କଣ ଆଉ କହିଅ ହଉ ଆପଣ ଆସନ୍ତୁ ଆମ ସହିତ।
ହଁ ମୁଁ ଯାଉଛି ମୋର ଲୋଡ ହଉଛି।
ଆଚ୍ଛା ଆଉ ତାହେଲେ ଆପଣ ଖାଇଥିଲେ କଣ?
ମୁଁ ଆଜି ଆକ୍ଚୁଲି ଦେଖ ଆଜି ତ ମୁଁ କହିଥିଲି ମାଆଙ୍କର ହାତଟା ଏମିତି ହେଇଛି ତ ମୁଁ ହସ୍ପିଟାଲ ଯାଇଥିଲି ବାପାଙ୍କ ହସ୍ପିଟାଲ ଡାକ୍ତରଙ୍କୁ ଦେଖେଇଲି ଆଉ ଫ୍ରାକ୍ଟର ହେଇଯାଇଛି ଡାକ୍ତର ଭଟିକା ଦେଇଛନ୍ତି। ତ ମୁଁ ଆଚୁଲି ଆମ ଡିପାର୍ଟମେଣ୍ଟ ବାପାଙ୍କର କାର୍ଡିଓଲୋଜି ଡିପାର୍ଟମେଣ୍ଟରେ ବିରିୟାନୀ କରିଥିଲେ।
ଆଚ୍ଛା ଓ ହୋ।
ତ ସେଇଠି ମୁଁ ଚିକେନ ବିରିୟାନୀ ଟିକେ ଖାଇ ଦେଇେଇକି ଆସିଥିଲି ଆଉ ଖାଇବା ପିଇବା କିଛି କରିନି ଆଉ।
ଓହୋ ମାନେ ମାଆଙ୍କ ହାତ ଏମିତି ହେଇଛି ଆପଣ ଚିକେନ ବିରିୟାନୀ ଖାଉଛନ୍ତି?
ତାଙ୍କର ତଳେ ଏକ୍ସରେ କରୁଥିଲେ ମୁଁ ଉପରେ ବାପା କହିଲେ ଖାଇଦେଇ ଆସିବାକୁ ମୁଁ କହିଲି ଖାଇଦେଇ ଆସିଲି।
ସଉଦା ନାଇଁ।
ମୁଁ ଆପ ରେ ଅଛି ଆପଣ ଡାକନ୍ତୁ।
ହଁ ମୁଁ କହିଲି ବେଶୀ କିଛି ଅସୁବିଧା ନାହିଁ ତ ପ୍ଲାଷ୍ଟର କଲେ ଭଲ ହେଇଯିବ।
କି ସିଏ ଟି କିଏ କଣ ହେଇଛି ତାକୁ ଡାକ୍ତର ମେଡିସିନ ବଗେରା ଦେଇଛନ୍ତି। କହିଛନ୍ତି ଯଦି ଠିକ୍ ନହେଲା ତାହେଲେ ତାକୁ ଟିକେ କଣ ସର୍ଜରୀ ବାଗେରେ କରାହବ ବାକି କିଛି ପ୍ରବ୍ଲେମ୍ ନାହିଁ।
ହଁ ହଁ ହଁ ଆପଣ ଆସନ୍ତୁ ମୁଁ ଡାକିଲି ବା।
ହଁ ମୋର ଏବେ ଖୋଲିଲା ଆପ ଟା। ଆଉ କନେକ୍ଟିଙ୍ଗ ଦେଖଉଛି ଆଉ ଟିକିଏ ଆପଣ ଧୈର୍ଯ୍ୟ ଧରନ୍ତୁ ହେଇଯିବ।
ହଁ ଆମେ ଧର୍ଯ୍ୟ ଧରୁଚୁ ମୁଁ କହିଲି ଆପଣଙ୍କର ମାନେ ଜେଜେମାଙ୍କର ଦେହ ଏମିତି ହୋଇଛି ତା ସହିତ ଆପଣ ଗୋଟେ ମାନେ ବିରିୟାନୀ ଖାଉସନ୍ତି
ନାଇଁ ନାଇଁ ମୁଁ ପଇସା ଦେଇକି ବିରିୟାନୀ ଖାଇ ନାହିଁ।
ଓହ ମାନେ ହେଇଥିଲା ସେଇଠି?
ହଁଷ୍ଟାପ ଆକଚୁଆଲି କାଲି ଡାକ୍ତର ମାନଙ୍କୁ ଦିନ ଗଲା।
ଆଚ୍ଛା ଆଚ୍ଛା।
ତ ଆଜି ସିଏ କମ୍ପାନୀ ଗୁଡ଼ା ନଥାନ୍ତି ମେଡିସିନ କମ୍ପାନୀ ଷ୍ଟେଣ୍ଟ କମ୍ପାନୀ ସବୁ ବିଭିନ୍ନ ପ୍ରକାର ଇକ୍ୟୁମେଣ୍ଟର କମ୍ପାନୀମାନଙ୍କଠୁ ଏ ମାନେ କମ୍ପାନୀ ଗୁଟେ ପଠେଇଥିଲା ବିରିୟାନୀ। ସେ ପୁରା କ୍ୟାଥାଲାକ ମାନେ କେତେ ପଚାଶ ଷାଠି ଜଙ୍କ ପାଇଁ ପଚାଶ ଜଣଙ୍କ ପାଖା ପାଖି ପାଇଁ ଦେଇନି।
ଆଚ୍ଛା।
ତ ସେଇଥିରେ ବାପା କହିଲେ ଯାଆ ଖାଇଦେଇ ଆସିବୁ ଯାଆ ବା ଆମର ସବୁ ହ ବାପାଙ୍କ ହ ବାପା ଯେହତୁ ପନ୍ଦର ବର୍ଷ ହେଲାଣି ହଷ୍ଟେଲ ରେ ଅଛନ୍ତି। ସବୁ ଚିହ୍ନ ଅଛନ୍ତି କିଛି ପ୍ରୋବ୍ଲେମ୍ ନାହିଁ।
ଆଚ୍ଛା ଆଚ୍ଛା ଆପଣ ଆସିଆରେ ବିଳମ୍ବ କରୁଛନ୍ତି ଏତେ?
ଆଁ
ଆପଣ ଆସିଆରେ ଏତେ ବିଳମ୍ବ କରୁଛନ୍ତି?
ହଁ ହଁ ମୁଁ ଆସିଲାଣି ଆପଣ ଡାକନ୍ତୁ ଏବେ।
ହଁ ମୁଁ ଡାକିଥିଲି ବା ଆପଣ ମାନେ ମୋର ମାନେ କିଛି ଉତ୍ତର ଦେଉନାହାନ୍ତି?
ନା କାହିଁ କିଛି ମତେ ତ କିଛି ନୋଟିଫିକେସନ୍ ଆସିନି।
ତ ଆପଣ ମତେ ଥରେ ଡାକିକି ଚେଷ୍ଟା କରନ୍ତୁ ଦେଖିବା ଯାଉ କଣ ହଉଛି।
ମୁଁ ଆପଣଙ୍କୁ ଡାକୁଛି ଆପଣ ଆମର ପ୍ରିୟ ବନ୍ଧୁ ସଖା
ଆଚ୍ଛା ତାହେଲେ ବିରିୟାନୀ ଆପଣ ଆଜି ଖାଇଛନ୍ତି ନା କଣ? ବିରିୟାନୀ ବି ଗୁଟେ ଭଲ ଖାଦ୍ୟ ଖାଇବା ଦ୍ଵାରା ବି ଆମର ଦେହ ଫେହ ସୁସ୍ଥ ରହେ ତ
କଲା ଆପଣଙ୍କୁ ଏବେ ମୁଁ ଡାକିଲି।
ଏନା କିଛି ଆସି ନାହିଁ। ତ ମୁଁ ଆପଣଙ୍କୁ ମାନେ ସେମିତି ନର୍ମାଲ ଡାକୁଛି ତ ଆପଣଙ୍କୁ ଆସିଛି କିଛି। ହ୍ୟାଲୋ ଆପଣଙ୍କୁ ଡକା ହେଲା ଆପଣ ଆସିଲେନି କଣ ପାଇଁ ଏବେ ଆସିଲେ ତ? ଏବେ ସୁଧା ବି ଆପଣଙ୍କର ଆସୁନି। ଏବେ ସୁଦ୍ଧା ବି ଆପଣଙ୍କୁ ଡାକିଲି ଆପଣଙ୍କୁ କିଛି ଶୋ କରୁନି।
ହଁ ମୁଁ ଦେଖୁଛି ଟିକେ ଆକ୍ଚୁଆଲି ଏ ନେଟ୍ ସ୍ଲୋ ହୋଉଛି।
ଆଚ୍ଛା ଆଚ୍ଛା। ସେ ଏମିତି ବର୍ଷା ସକାଶେ ଏମତି ସବୁଆଡେ ଏମତି ଆଜ୍ଞା ନେଟ ସ୍ଲୋ ହଉଚି ଆଉ କଣ କରିବା ଏମିତିଆଉ ସବୁ ତ ଅସୁବିଧା ହଉଛି ଆଉ ଭୋଗିଆକୁ ପଡୁଛି ଭଗିବା ତ ଆଉ। ଭୋଗିବା ସମୟ ଯାହାର ଆସିବ ସିଏ ଭୋଗିବ କେହି କିଛି ବି କରି ପାରିବେନି କଣ କରିବା?
ଅଁ।
ଛାଡ଼ନ୍ତୁ। ଆଉ ଆପଣ ତ କଣ ବିରିୟାନୀ ଖାଇଥିଲେ କୋଉଠି? ନା ମ ପକୁଡ଼ି ଆଉ କେତେବେଳେ ଛାଣିଲି ଆଉ। ଆମର ଟିକେ ବ୍ୟସ୍ତ ରହିଗଲୁ କାର୍ଯ୍ୟ ବ୍ୟସ୍ତ ପକୁଡି ଫକୁଡି କିଛି ଛାଣି ହେଲାନି। ଆମ ମିତ୍ର ଫୋନ କରିଥିଲେ ଚିକୁ ବାବୁ। କହୁଛନ୍ତି ଆଉ ଥରେ ଚାଲ ଗ୍ୟାସ ପୁରେଇକି ଆସିବା ମୁଁ କହିଲି ନାଇଁ ଭାଇ। ତମେ ଗ୍ୟାସ ତ ପୁରେଇବା କଥା ସେତିକି ନ କହୁଛ ତମର ଗାଡି କେମିତି ଚଲା ହଉଛି ତା ବିଷୟରେ ମତେ ଅଧିକ ଜ୍ଞାନ ଦଉଛ। ତ ମତେ ଦରକାର ନାହିଁ ଆମେ ଗାଡି ଚଲେଇଛୁ। କଣ ଟିକେ ସ୍କୁଟି ଚଲା ଶିଖିଛନ୍ତି ସେଇଥିରେ କହୁଛନ୍ତି କି ମୁଁ ମହାନ ସ୍କୁଟି ଚାଳକ। ମାନେ ଏଇଟା ଗୋଟେ କଥା ଆପଣ ନିଜେ କହିଲେ। ସ୍କୁଟି ମାନେ ତ ଆଜିକାଲି ନର୍ମାଲି ସମେସ୍ତେ ଚଲାଉଛନ୍ତି ସ୍କୁଟି ଗୋଟେ ଚଲେଇବା କଣ ଅଛି କହିଲେ? ନାଇଁ କହୁନାହାନ୍ତି ମୁଁ କିଛି ମାନେ ଭୁଲ୍‌ କହୁଛି।
ଆଜ୍ଞା।
ମୁଁ କହିଲି ମୁଁ କିଛି ଭୁଲ୍ କହୁଛି।
କଣ?
ସ୍କୁଟି ଆଜି ଜାକେ ସମତେ ଚଲାଉଛନ୍ତି। ମାନେ ଛୋଟ ଛୁଆଠୁ ଆରମ୍ଭ କରି ଗୋଟେ ସାନ ଝିଅ ପିଲାଟା ହେଲେ ମଧ୍ୟ ସିଏ ବି ସ୍କୁଟି ଚଲେଇବାଟା ଶିଖିଛି। ତ ସ୍କୁଟି ଗୋଟେ ଚଲଉଛନ୍ତି ବୋଲି ମତେ କହୁଛନ୍ତି ମୁଁ ସ୍କୁଟି ଚଲା ଶିଖିଛି। ହଁ ଆପଣ ହଁ ଆପଣ ଖେ
କଣ କହୁଛନ୍ତି?
ଆପଣ ଏପର୍ଯ୍ୟନ୍ତ ଖେଳକୁ ଆସିନାହାନ୍ତି।
ନା ମୋର ଆକ୍ଚୁଆଲି ଟିକିଏ ମୋବାଇଲିଟା ହ୍ୟାଙ୍ଗ୍ ହୋଉଛି।
ଓ ହୋ ହ ହଁ। ବୁଝୁଛି ନା ପୁରୁଣା ଫୋନ ଧଇଲେ ସେମିତି ହବ ଗୋଟେ ନୂଆ ଭଲ ଫୋନ ଦେଖିଲେ ତ ଆପଣ ଭଲ ଖେଳିପାରିବେ। ଆପଣ ଦୁଇ ପଏଣ୍ଟ ଚାରି ମିଲିୟନ କଏନ କରିଦେଇଛନ୍ତି ଖେଳରେ ମତେ ତ କାହିଁ ଆପଣ କେବେ କହିନାହାନ୍ତି ଆପଣ ଏତ୍ ଏତେ ଭଲ ଖେଳନ୍ତି? ହୁଁ ହୁଁ। ଆମେ ତ ଆପଣଙ୍କ ପାଇଁ
ହଁ, ମୁଁ ଭାବିଛି ଗୋଟେ ନୂଆ ଫୋନ୍ ଟେ କିଣିବି।
ଆଚ୍ଛା
ଦେଖାଯାଉ ଟିକେ କଣ ପଇସା ପତ୍ର ଆସିଲେ ଗୋଟେ ଭଲ ଫୋନ୍ ଟେ କିଣିବି ଆଉ।
ହଁ, ଗୋଟେ ଭଲ ଫୋନ ଗୋଟେ ସିନା ବ୍ରାଣ୍ଡ ଜିନିଷ କିଣିବେ ଏମିତି ମାନେ ଶସ୍ତା ମସ୍ତା କିଣିକି ହିନସ୍ତା ଯେମିତି ନ ହୁଅନ୍ତି।
ନା ମୁଁ ଯଦି ବି କିଣିବି ଗୋଟେ ଭଲ ଫୋନ୍ କିଣିବି ଆଉ
ଆଉ ଆପଣଙ୍କ ମାନେ ଏବେ ଆପ ଆପଣଙ୍କ ମାଆଙ୍କ ଦିହ କେମିତି ଅଛି ଭଲ ଅଛି ତ?
ହଁ, ତାଙ୍କର ସେମିତି ଚାଲିଛି। ଚି ବୟସ ହେଲାଣି କଷ୍ଟ ଟିକେ ପାଉଛନ୍ତି ଆଉ କଣ।
ହୁଁ, ହୁଁ ନାଇଁ ବୁଢୀ ଲୋକ ହାତ ଧରା ଧରି ହେଇଟିକେ ବାଥରୁମ୍ ପାଖକୁ ନେଇଯିବ ଦେଖ କେ ଦବ ଦେଖ ଏକା କଲେ ଏମିତି ତ କଣ କହିଲେ?
ହଁ, ଆପଣ କଣ ଗୋଟେ କହୁଥିଲେ ଶୁଣି ପାରିଲିନି କୁହନ୍ତୁ।
ହଁ ମୁଁ କହିଲି ନାାଇ ବୁଢୀ ଲୋକ ନା ତ ତାଙ୍କୁ ଟିକେ ହାତ ଧରିକି ନେଇକି ଗଲେ ସେ ଟିକେ ହଁ ମାନେ ଇଏ ରହନ୍ତେ ଆଉ ଆପଣ ଯଦି ତାଙ୍କ ଉପରେ ଟୋଟାଲ ଛାଡିଦେବେ ସବୁ କିିଛି। ସିଏ ଏଇନା ଆପଣଙ୍କ ଉପରେ ନିର୍ଭରକରି ଏଇନା ଚଳିବେ ନା ତ ଟିକେ ଧ୍ୟାନ ରଖିବେ ନା ଏଜେ ହେଇଗଲାଣି।
ହୁଁ, ସେ ଆକ୍ଚୁଆଲି ବସିକି ଗାଧଉଥିଲା ସେ ଆକ୍ଚୁଆଲି ସାବୁନ ଟା ତଳେ ରହିଯାଇଛି ସେ ସାବୁନ ଟା ଆଣିବାକୁ ହାତ ବଢେଇଲା ବେଳକୁ ସେ ହାତ ସହ ସାବୁନ ଉପରେ ଖସି ଯାଇଛି ତ ପୁରା ଭରା ମାଡିକି ତଳେ ପଡ଼ିଯାଇଛି।
ଆ କୁହନ୍ତୁନି। କୁହନ୍ତୁନି ଭାଇ ମତେ ଶୁଣିଲା ବେଳକୁ ମାନେ ଆଛା ଏ ହେ ମାନେ ବହୁତ୍ ବହୁତ୍ ଦୁଃଖର ଖବର।
ଏମତିଆ କେମିତି କଣ ହଉଛି ଭଗବାନ ପ୍ରଭୁ। ବହୁତ ମାନେ ଜୋରରେ କାଟିଥିବ କି ମାନେ ଇଲୋ ବୋଉ ମୁଁ ଭାବିଲା ବେଳକୁ ମତେ ଭାରି ମାନେ ଅକଳିଆ ଲାଗୁଛି। ଗୋଟେ ମାନେ ମାମୁଁଙ୍କର ସେ ସେମିତି ମାନେ ଆକ୍ସିଡେଣ୍ଟ ହେଇଗଲା ହାତ ଭାଙ୍ଗିଗଲା କୁହନି କୁହନି ସେ ଯେ ଯେତିକି ଦହଗଞ୍ଜ ଯେତିକି ଯନ୍ତ୍ରଣା ସହିଲେ ମାନେ ଓ ହୋ, ହୋ
କଣ କରିବା ଦୁଃଖ ତ ଆଜିକାଲି
ଆପଣ ତୁରନ୍ତ ତାଙ୍କୁ ମେଡିକାଲ୍ ନେଇଗଲେ।
ହୁଁ।
ଭଲ କରିଛନ୍ତି। ତ ଆମ୍ବୁଲାନ୍ସ ଭେରିକା ତ ମାନେ ଆସିବାକୁ ବହୁତ ଲେଟ୍ କରୁଥିବେ ଆପଣଙ୍କର ଚାରି ଚକିଆ ଜାନ ଅଛି। ଯେ ଆପଣ ମତେ ଲାଗୁଛି ସେଇଥିରେ ନେଇ ଯାଇଥିବେ।
ହୁଁ, ହୁଁ।
ହୁଁ। ହଉ ଆପଣ ତ ମାନେ ଖେଳରେ ଆସିଲେନି ଆମେ ବି ଖେଳରୁ ପ୍ରସ୍ଥାନ କରୁଛୁ ତ
ନା ଆକଚୁଆଲି ଟିକିଏ ମୋର ପ୍ରୋବ୍ଲେମ୍ ହେଉଛି ଆପଣଙ୍କ ସହ କଥା ହେଲା ପରେ ଯଦି ହେବ ମୁଁ ଖେଳକୁ ଆସିବି। ମୋ ମୋବାଇଲ୍ ଜମା ଚାଲୁନି ଖାଲି ବନ୍ଦ ହେଇଯାଉଛି ସ୍କ୍ରିନ। ଆପଣତ ଜାଣିଥିବେ ମୋ ମୋବାଇଲରେ କେମିତି ହୁଏ କଣ।
ଶୁଣୁ ମା ଆମେ ରହୁଛୁ ଆପଣ ଖେଳକୁ ଆସନ୍ତୁ ଆଉ।
ଓହୋ ଆମର ସମୟ ସରିଗଲାକି ହଁ। ହଉ ରଖନ୍ତୁ ଆପଣ କାଟି ଦିଅନ୍ତୁ ଟିକେ ଆପଣଙ୍କ ଆଡ଼ୁ ମୋ ଆଡ଼ୁ କ
ଠିକ୍ ଅଛି ଠିକ୍ ଅଛି।
ଆଜ୍ଞା।